ହାଲୋ ଆଉ କଣ କରୁଚୁ?
କଣ?
କଣ କରୁଚୁ?
ବସିଚି।
ଓହୋ ଖାଇ ସାଇଲୁଣୁ?
ନା ଖାଇନି ପା।
ଆ ହଉ କଣ ପାଇଁ?
ଆରେ ଖାଇନି -ଖାଇନି ଖାଇବୁ ଆଉ।
ଓହୋ ଆଉ ତମ ଘରେ କଣ ତରକାରୀ ହଉଚି?
ଏ ଡାଲି, ଭାତ
ଓହୋ ସେ ପଖାଳ ଖାଇ ଖାଇ ଆଜି ତ ଏତିକି ଆଉ।
ଆଉ ତମେ ଯେତେବେଳେ ତମ ମାନେ କଲ୍ କଲ। ଉ ଗୋଟେ ତୁ ଗୋଟେ ଇଏ ଗୋଟେ ତମେ ସମସ୍ତେ କଣ ମତେ ଖାଲି ଖାଇବାରେ କହୁଚ କି।
ଆଉ କଣ କରିବା ତୁ ସେଇଭଳିଆ ହେଇଚୁ ଆମ ଆମେ ଏତେ ପତଳା କିନ୍ତି ହେଲୁ ଟିକେ କହ।
ଜାଣିଚୁ।
ମୁଁ ଜାଣିଥିବି।
ହୁଁ।
ଆଉ କହ ଯାହାହେଲେ ଗୋଟେ ମୁଁ -ମୁଁ ହେତେବେଳେ କହୁଥିଲି।
ହଉ।
ପଚାରେ ମୁଁ ଖାଇନି ମତେ ଖାଇବାକୁ ଇଚ୍ଛା ହବନି ରାତିରେ।
କଣ୍ ଖାଉଚୁ ରୁଟି?
ମୁଁ ଭାତ ଖାଏ ଭାତ।
କାଇଁ ତୁ ରୁଟି ରାତିରେ ଖାଉନୁ ବେ।
ଆଁ।
କିନ୍ତି ଡାଇଟିଂ କରୁଚୁ ରାତିରେ ଖାଉନୁ। ଆଉ। ଆଉ କିଆଁ ବେଶୀ ମୋର ଯାଉଚି କି?
ହ୍ୟାଲୋ।
ହଁ।
ଆ ଯୋଉ ସିଏ ଯାଇଚନ୍ତି ତ।
ହଁ।
ହୁଁ ମୁଁ ଜାଣିଛିି ଆଜି ନଅଟ ରେ ଛୁଟି ହବ।
ହୁଁ ହୁଁ। ଇଆ ବହୁ ତ ବେଶୀ ବଲ ବଲ ହଉଚି।
ହୁଁ ଭାରି ପଢ଼ାଳି ଏରା ତ।
ହଁ ଖାଲି କଲ କର କଲ କର କଲ କର ଲଗେଇଚି ଧରିକିଣି।
ଆଉ କଣ କହ।
ଆଉ କଣ।
ତୋତେ କୁଆଡେ ବୁଲି ଯିବାକୁ ଭଲ ଲାଗେ ଯୋଉ ମାନେ ମନ୍ଦିର ଆଡେ। ନା ନଈକୁଳିଆ ଜାଗା। ଆ କୁଆଡେ।
ହୁଁ।
କୁଆଡେ ଯାଇଥିଲେ କଣ କଲେ କୁଆଡେ ବୁଲିଯିବା ପାଇଁ।
ବେ
ତୋଅତେ
ପୁଉରା
ହଁ।
ସିଏ କଣ କହୁଚୁ ବୁଝିପାଇଲିନି। ବ୍ଲ
ହଁ।
ଅ ହଉ
କହିଲି ତ ତତେ କୁଆଡେ ବୁଲିି ଜିବାକୁ ଭଲ ଲାଗେ।
ମୁଁ ତ କୁଆଡେ ଯାଇନି କୁଆଡେ ବୁଲିବି।
ଉଁ ତୁ ତମ ଘରେ ତାଲା ପକେଇକି ରହୁ।
ଏମିତି ନାଇଁ ଘର ଆଉ କୁଆଡେ ଯାଉଚି। ତୁ ଯାଇଛି। ଭାଉ
ହୁଁ।
ଆଉ କଣ ଭଲ ସବୁ।
ହୁଁ ଭଲ ଆଉ।
ଏଇନା କଣ କରୁଚୁ।
ଏଇଠି ବାହାରେ ବଇଚି ଟିକେ ଟିକେ ଠୁକ୍ ଠୁକ୍ ବର୍ଷା ହଉଚି।
ମୋ ଗୋଡ ଟା କଣ ହଉଚି ଯେ ମୁଁ ଚାଲି ପାରୁନେଇ। କଣ କଣ ହେଇଚି ସକାଳୁ ସକାଳୁ ଯେ ଚାଲି ପାରୁନି ଦିଗୁଡ ଯାକ। ଆଙ୍କର ଏଇଠି କିଆଁ।
ଓହୋ ଆଉ ତୁ ଝଡି ଯାଇଥିବୁ ଦି କିଲ।
ହଁ କଚିକି ପଇଲି ରେ ଆ ଗୋଡରା ହେଇତି ହେଇକି ପଇ ପେଙ୍ଗା ହେଇ ଠିଆ ହେଇ ଠିଆ ହେଇ ପଇଲି ଅ ପିଚା ରା ଗଲା ଆ ହେ ହେ।
ଆଉ କଣ କହ ଇଆଡେ।
ହ ଦୋ ଆଉ ତମ ଘରେ ସବୁ ଭଲ।
ହଁ ବଲ ଟେଷ୍ଟ ର ଟିକେ ସ୍ଲୋରେ ସ୍ଲୋରେ କଥା କହ ଆଁ।
ହୁଁ। ଗୋଟେ ଝଗଡ଼ା ହଉଚି ଶୁଣା ଯାଉଚି।
ହଁ। ଏଇ ତୁ ଇଆଡେ ଆସୁନୁ ମୁଁ ହେଠିକି ଯିବି।
କହିଲି ତୁ ଇଆଡ଼େ ଆସେ ମୁଁ ହେଠିକି ଯିବି।
ମୁଁ ହେଇଠିକି ଯିବି ତୁ ଇଆଡେ ଆସେ ହେରି।
ଯାଉଚି ଘର ଆଡେ ତୁ କୋଉଠି ଅଛୁ?
ମୁଁ ଏଇଠି ଅଛି ଯାଉଛି ହେରି।
ହଁ। ଆଇଲା ଭିତରେ ଦଶ ମିନିଟ୍ ହେଇଯାଇଥିବ। ହୁଁ।
ଆଉ ଆଜି ତମ ଘରେ ରୋଷେଇ କିଏ କଲା?
ବୋଉ।
ଆଉ ତୁ କଣ ଦୋଳିରେ ପେହଞ୍ଚାଇ ଖେଳୁଥିଲୁ।
ମଲା ଦିନବେଳା ରୋଷେଇ କରୁଛି ଏଇନା ପାଞ୍ଚ ମିନିଟ ନ ରୋଷେଇ କଲେ କଣ ହେଇଯାଉଛି?
ଓହୋ ଭି ଆଇ ପି ଆଉ ଭି ଆଇ ପି।
ଆଉ
ଓହୋ ଆଉ ତତେ ଦୂଳି ଖେଳିବାକୁ ଭଲ ଲାଗେ ନା ଏ ରଜରେ?
ଆରେ ରଜ ଦିନ ଦୋଳି ଖେଳିଥିଲି ହେଲା ରଜ ଦିନ ନୁହ ତା ସେକେଣ୍ଡ ଦିନ। ଜଷ୍ଟ ମୁଁ ଯାଉନଥିଲି ଜଷ୍ଟ ଗଲି। ଏମିତି ଛୁଟିଆ ଛୁଆ ପିଙ୍କେଇ ଦେଲେ ମୁଁ ଏକା ବସିଥିଲି ଡାଇରେକ୍ଟ ମୁଣ୍ଡ ବୁଲେଇକିନା ଘରକୁ।
ଓହୋ। ଆଉ ତୁ ଫୁ ଗଳିପଇଲୁ କିରେ?
ନାଇଁ ଗଳି ପଡିଲି ମୁଣ୍ଡ ବୁଲେଇଦେଲା ଭଲ ହେଲା ମୋର ଦୁଳି ଖେଳେନା।
ଏ କଥା କଥା କ କ କଥା କ କଥା ହେବୁ ନା କଥା ହେବୁ ଆଉ ଡକା ହେଉଥିଲା। ହେଲୋ।
ହୁଁ।
କ ତୁ କଣ ମୋବାଇଲ ଧରୁଛୁ କିରେ? କାଲୁ ପୂଜାର ପାଇଁ ହାଲୋ। ପ
ହ କୁହ।
କହିବି ଯୋଉ ଦଶହରା। ତମ ଘର ପାଖ ମାର୍କେଟଟା କେତେ ବାଟ?
ଜଷ୍ଟ ଗୋଟେ କିଲୋମିଟର କି ଦି କିଲୋମିଟର ଭିତରେ।
ଓହୋ ସେ ମାର୍କେଟ ରେ ତଥାପି କେତେଟା ଲୁଗା ଦୋକାନ ହେଇଗଲା ସାର୍ଟ ଦୋକାନ ହେଇଗଲା ସବୁ କଣ କଣ ଦୋକାନ ଥାଏ?
ବହେ ମାନେ ବହେ ମାନେ ବେଶୀ ନାହିଁ ତ ତୁ ଆଟଟା ରୁ କହିଲେ ଗଣି ଦେଲେ ତ ସେଇ ଆଠଟା ଦୋକାନ ହେଇଥିବ ଆଉ କେତେ ଦୋକାନ?
ତଥାପି ପହମ୍ପରା ଗଣିବ ନାଇଁକି।
କ ରଖୁ
ସେ ଲୁଗା ଦୋକାନ କେତେଟା?
ସେଇଟା ଲୁଗା, ଡ୍ରେସ ଦୋକାନ ସବୁ ତ ସବୁ ଦୋ
ଓହୋ। ଆଉ ଫାଷ୍ଟ ଫୁଡ ଦୋକାନ କେତେଟା।
ମୁଁ ଦେଖିନି ମୁଁ ଏତେ କାଇଁ ମାର୍କେଟ ବୁଲୁଛି ଯେ ଦେଖିବି।
ନା ତୁ ମନେ ମନେ। ହାଲୋ।
ହୁଁ।
ଆଉ କଣ କହ।
ତମେ କୁହ।
ଆଉ।
ଆଉ କଣ ସ୍କୁଲ ଯାଇନୁ। ହଁ ଆମ ଗାଈ ବଲଦ ବ ଗାଈ ଅଛନ୍ତି ଦିଟି।
ସେଠୁ।
ନା ୟା ବୋଉ ଖାଲି କୁଡିଏ ଥର କଲ୍ କଲାଣି।
କଲ୍ ଟା କାଟିଦେ।
ହଁ ବା ମୁଁ ଉଠଉନି।
ତୋ ଏତେ ତ ଇଚ୍ଛା ନିିଜେ ଯାଆନ୍ତୁ ଭାରି।
ମୋ କଣ।
ହ୍ୟାଲୋ।
ହୁଁ।
ଆଉ କୁଆଡେ ଗଲୁ।
ଆରେ ବସିଛି ରେ।
ଏଇ ତୁ ତାଖରେ କିଛି କରିବୁନି ରେ ରା ନା ହେଲା ପୁରା ଭଲସ କଥା ହ ତମେ କରିକି।
ତମେ କରିବ।
ହୁଁ ନହେଲେ ପଇସା ମିଳିବନି କହିଲାନି ଏଟେ।
ହୁଏ ତ ତମେ।
ହୁଁ।
ହଉ କୁହ।
ପୁଣି ଟ୍ୟାକ୍ସ ଆଇଲେ ପୁଣି ଆମେ କଥା ହେବାନି ତୋର।
ଆଁ।
କହିଲି କହିଲି ତୋର ପୁଣି ଟ୍ୟାକ୍ସ ଆସିଲେ ପୁଣି ଆମେ କଥା ହବାନି ଭଲସେ।
ହୁଁ ହୁଁ ଭଲସେ ଯେ ଯିଏ ଖବର ଯେମିତା। ସ୍ୱାମୀ ସହିତ କଥା ହେଲା ଭଳିଆ ଲୋକ ଶୁଣିଲେ।
ହୁଁ।
ହଁ। ଆଉ କଣ କରିଛ ଭଲ ଅଛ।
ହଁ ତମେ ଭଲ ଅଛ।
ହଁ।
ହ୍ୟାଲୋ।
ମୁଁ।
ଆଉ ଖାଇସାଇଲଣି।
ନା ମୁଁ ଖାଇନୁ ଖାଇବୁ ଆଉ ତମେ।
ଆମେ ଏଠି ଠିଆ ହେଇଛୁ ରାସ୍ତା ସାଇଡରେ।
ଏମିତି କଥା ହେଲେ ଅବାଗୀଆ ବି୍ଛୁନ୍ଦ୍ର ଲାଗୁଛି।
ଆଉ କଣ କରିବା ପଇସା ନହେଲେ ମିଳିବନି। ହ୍ୟାଲୋ।
ହୁଁ।
ଆଉ ତୋ ଫେବ୍ରାଇଟ୍ କଲର୍ କୋଉଟା।
ବ୍ଲାକ୍।
ବ୍ଲାକ୍?
ହୁଁ।
ଆଉ ତୁ ଦେଖିବା ପାଇଁ କେମିତି ବ୍ଲାକ୍ ନା ହ୍ୱଇଟ୍?
ମୁଁ ହ୍ୱାଟ୍
ହୁଆଇଟ ଆଉ ତୋତେ କେଉଁ ଋତୁ ଭଲ ଲାଗେ ଶୀତ ଋତୁ
ମତେ କଉ ଋୁତୁ ଟା ବି ଭଲ ଲାଗେନି। ଶୀତ ଋତୁରେ କହିବ ଶୀତ ହେଲା ବର୍ଷା ଋତୁରେ କହିବ ବର୍ଷା ହେଲା। ଖରା ରୁତୁରେ କହିବ ଖରା ହେଲା। ତାହେଲେ ତ ସବୁ ଆମ ଋତୁଟା କୁ ଗାଳି କୁଛନ୍ତି କୋଉ ଋତୁକୁ ଆମେ କୋଉ ଋତୁଟା ବି ଆମ ପାଇଁ ଭଲ ନୁହଁ। ଶୀତ ରେ କହିବ ନା ଅଧିକ ଶୀତ ହେଲା। ଖରାରେ କହିବ କେତେ ଖରା ହଉଛି। ବର୍ଷା ହେଲେ ଏଇନା ଖରରେ ଆମଡାକୁ ବର୍ଷା ହେଇନଥା ନା ଏଇନା ବର୍ଷା ଟିକେ ହେଇଗଲେ ଏ ହେ କିଆ ବର୍ଷା ହଉଥିଲା ଖରା ହଉ ସେଇଥିପାଇ କୋଉ ଋତୁ ଟା ଭଲ ନୁହଁ।
ଓହୋ ଆଉ। ତୋତେ ମାନେ ଯୋଉ କୁକୁର ଫୁକୁର ହେଇଗଲା ଆଉ ସବୁ କଣ ରଖିବାକୁ ଭଲ ଲାଗେନ ଭଲ ଲାଗେନ ଛୁଆବେଳେ।
ନମତେ କିଛି କୁକୁର ଫୁକୁର ଏରା ମୋର ଏ ଧରିବାର ନାଇଁ କି କିଛି ନାହିଁ ମୋର କଣ ପାଇଁ ରଖିବ।
ଧରିଲେ ଭଲ ଲାଗେନି। ହ୍ୟାଲୋ।
ମୋତ ଗୋଟେ ଦିଗୁଡିଆ କୁକୁର ଟା ଅଛି ଆଉ ମୋର କଣ ବା କୁକୁର ଦରକାର।
ଦିଗୁଡ଼ିଆ କୁକୁର। କେମିତିକା ଦେଖିବା ପାଇଁ ସେ ପ୍ରାଣୀଟି।
ପ୍ରାଣୀ ଟି ତମେ ଜାଣିଥିବ।
ଓହୋ। ହେଇ ଆଇଲାଣି ଟାଇମ ହଉ ରଖୁଛି ଆଁ।
ହଁ ହେଇଗଲା ତ କାଟିଦିଅ।
ଆଉଥରେ ଲଗେଇବି।
ଉଁ